ସାଙ୍ଗ କହ।
ହୋ ସାଙ୍ଗ
ହ୍ୟାଲୋ ହଁ ସାଙ୍ଗ କହ। କଣ
କଣ କର
କିଛି ନାହିଁ ଏଇଠି ବସିଥିଲି ଆଉ।
ଆଉ ଖାଇସାରିଲୁଣି।
ହଁ ଖାଇସାରିଲିଣି। ତୁ ଖାଇସାଇଲୁଣି।
ମୁଁ ଏବେ ଖାଇକି ଆସି ଆସିଲି ଆଉ।
କଣ ଖାଇଲୁ।
ଏଇ ଭାତ ଡାଲି ଆଳୁ ଭର୍ତ୍ତା ଆମ୍ବ ସବୁ ଖାଇଲି ଆଉ।
ଭଲ ଖାଇବା ଆଉ।
ଆଉ ତୁ ତୁ କଣ ଖାଇଲୁ।
ମୁଁ ଖାଇଲି ଭାତ ଡାଲି ଆଣ। କ ବଜାଉ
ଓହୋ ଆଉ ଭଲ ଅଛୁ।
ହଁ ବହୁତ ଭଲ ଅଛି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଘରେ ବି ସମସ୍ତେ ବହୁତ ଭଲ ଅଛନ୍ତି ଆଉ ତମ ଘରେ ସମସ୍ତେ। କେନ୍ତ ଅଛନ୍ତି।
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ଆଉ। ହ ହଉ ତୁ-ଉ-ଉ ବୋଲବମ୍ ଯାଉ କି ନାଇ।
ହଁ ବୋଲବମ୍ ତ-ତ-ତ ହଁ ବୋଲବମ୍ ଯାଏ ଯାଏନି ମାନସିକ ଅଛି ଭାବୁଛି ଏ ବର୍ଷଠୁ ଯିବି। ମୁଁ କଣ ଶୁଣିଥିଲି ତୁ ବହୁତ ବୁ ମାନେ। ଶିବ ଭଗବାନଙ୍କୁ ବିଶ୍ଵାସ କରୁ ତୁ ସବୁ ତାଙ୍କର ଉଷା ବ୍ରତ କରୁ।
ହଁଁ ମୁଁ କରେ ସେମିତି ପ୍ରତିିବର୍ଷ ମୁଁ ବୋଲବମ ଯାଏ ମାନସିକ ରଖେ ଆଉ-ଉ-ଉ ଏମତି ଆଉ ବୋଲବମ ହେଉଛି ଭଗବାନ ଶିବଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାର ଏକ ପବିତ୍ର ପର୍ବ ଉମ ଶ୍ରବଣ ମାସରେ ଶିବ ଭକ୍ତ ମାନେ ନଦୀ କିମ୍ବା ପବିତ୍ର ଜଳଶୟାରୁ ଜଳ ଆଣି କାନ୍ଧରେ କାଉଡି ଇ ବୋହି ଶିବ ମନ୍ଦିରକୁ ଯାଆନ୍ତି ଏବଂ ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତି ଏହି ଯାତ୍ରା ସମୟରେ ସେମାନେ। ବୋଲବମ ଧ୍ୱନି ଦେଇ ଭଗବାନ ଶିବଙ୍କ ଜୟଗାନ କରନ୍ତି ମୁଁ ବି ମଧ୍ୟ ସେମାନଙ୍କ ସହିତ ଯାଏ ବୋଲବମ ଯାତ୍ରା ଅ ଭକ୍ତ ମାନଙ୍କର ମନରେ ଶୃଙ୍ଖଳା ସହନଶୀଳତା ଓ ଭକ୍ତି ଭାବ ବଢାଏ ଅନେକ। ଭକ୍ତ ଖୋଲି ଇ ଅନେକ ଭକ୍ତ ଖାଲି ପାଦରେ ଦୀର୍ଘ ଦୂରତା ଚାଲି ଶିବଙ୍କୁ ଜଳ ଅର୍ପଣ କରନ୍ତି ସେମାନଙ୍କ ବିଶ୍ଵାସ ଅନୁସାରେ ଏପରି ଭକ୍ତି ଭାବରେ ପୂଜା କଲେ ଭଗବାନ ଶିବ ପ୍ର ପ୍ରସନ୍ନ ହୁଅନ୍ତି ଏବଂ ମନସ୍କାମନା ପୂର୍ଣ୍ଣ ହୁଏ ମୁଁ ମଧ୍ୟ ଏଇ ସବୁ ଭାବିକି ଠାକୁରଙ୍କ ପାଖକୁ ଯାଉଛି ଆଉ ମନସ୍କାମନା ରଖିଛି ମୁଁ ଭାବୁଛି ଯେ ମୋ ମନସ୍କାମନା ପୂର୍ଣ୍ଣ ହବ ବୋଲି ଆଉ ବୋଲବମ୍ ତ କେବଳ ଏକ ଧାର୍ମିକ ଯାତ୍ରା ନୁହେଁ। ଏହା ଭକ୍ତି ଏକତା ଓ ଆଧ୍ୟାତ୍ମିକତା ଶକ୍ତିର ପ୍ରତୀକ ଅଟେ ହର ହର ମହାଦେବ ଓ ବୋଲବମ ଧ୍ୱନିରେ ସମର୍ଗ ପରିବେଶ ଭକ୍ତିମୟ ହୋଇଯାଏ ମତେ ବି ବହୁତ ଖୁସି ଲାଗେ ବୋଲବମ ଯାଇକି ଆଉ ମୁଁ ଠା ଭଗବାନଙ୍କୁ ବହୁତ। ନେ ଭଲ ପାଏ ବହୁତ ଭକ୍ତି କରେ ଏବଂ ସମ୍ମାନ କରେ ଆଉ ତୁ କିଛି କହ।
ହଁ ମୁଁ ବି ମୁଁ ତ କେବେ ଯାଇନି କିନ୍ତୁ ଭଗବାନଙ୍କ ମାନେ ସେଇ ବୋଲବମ୍ ବିଷୟରେ ବହୁତ କିଛି ଜାଣିଛି ଶୁଣିଛି ମଧ୍ୟ ଅ-ଅ-ଅ ବୋଲବମ୍ ଯେଉଁମାନେ ଯାଆନ୍ତି ସେମାନେ ମାସ ଟା ସାରା ଆମିଷ ପରିତ୍ୟାଗ କରନ୍ତି ଆଉ ସେମାନେ ଶା ସାତ୍ଵିକ ଭୋଜନ ଗ୍ରହଣ କରନ୍ତି ସେମାନେ ଗୋଟିଏ ନଦୀ କିମ୍ବା କୌଣସି ଜଳସ୍ରୋତରୁ ନଦୀ ସମୁଦ୍ର କିମ୍ବା ଜଳସ୍ରୋତ୍ରରୁ ପାଣି ନେଇ ଭଗବାନ ଶିବଙ୍କଠି ଅର୍ପଣ କରନ୍ତି ଆଉ ସେ ସେଇ ସ୍ଥାନରୁ ସେଇ ମନ୍ଦିର ପର୍ଯ୍ୟନ୍ତ ସେମାନେ ଖାଲି ପାଦରେ ଚାଲି ଚାଲିଯାଆନ୍ତି ତମଣିକି ଯେତେ ବାଟ ମାନେ ହେଉଛି ହଉ ସେଇ ବାଟକୁ ଚାଲି ଚାଲି ଯାଆନ୍ତି ସେମାନେ ସେଠି ତାଙ୍କ ତାପରେ ସେଠି ତାଙ୍କ ମ ମୁଣ୍ଡରେ ପାଣି ଢାଳି ତାପରେ କାଉଡ଼ି କାଉଡ଼ିରେ କାଉଡ଼ିଆ ମାନେ ମାନେ ତାଙ୍କୁ ଯେଉଁମାନେ ଯାଆନ୍ତି ତାଙ୍କୁ କାଉଡ଼ିଆ ବୋଲି କୁହାଯାଏ। ସେମାନେ ପୁଣି ଫେରନ୍ତି ଫେରିକି-କି-କି ସୋମାନେ ମାସ ଟା ସାରା ଯେତେ ଟା ସୋମବାର ପଡ଼େ ସେତିକି ସୋମବାରର ଅ ଯାଏଁ ସେମାନେ ବ୍ରତ ରଖନ୍ତି ଆ ଏମତି ସବୁ ଶୁଣିଚି। ତାପରେ ଘରେ ଆସିକି ସେମାନେ । ତାଙ୍କର ପ୍ର ପ୍ରସାଦ ସେବନ କରନ୍ତି ଅ ଏଟା ବା ବାଣ୍ଟନ୍ତି ବି ଏମିତି ସବୁ ଶୁଣିଛି ଭଗବାନଙ୍କ ଦୟା ଯଦି ହବ ଏଥର ଏ ବର୍ଷଠୁ ମୁଁ ମଧ୍ୟ ଭାବୁଛି ଅ ଏଇ ବ୍ରତ ଅ ଆରମ୍ଭ କରିବି ବୋଲି।
ହଁ ତୁ ତ ଠାକୁରଙ୍କ ବ୍ରତ ଆରମ୍ଭ କର ସବୁ ମନସ୍କାମନା ତୋର ପୂର୍ଣ୍ଣ ହଉ ଆଉ-ଉ-ଉ ବୋଲବମ ହେଉଛି ବୋଲବମ ହେଉଛି ଭକ୍ତି ଓ ତ୍ୟାଗ ଓ ଆତ୍ମବିଶ୍ଵାସର ଏକ ମହାନ ପ୍ରତୀକ ଶ୍ରାବଣ ମାସ ଆସିଲେ ଚାରିଆଡେ। ବୋରବମ ଓ ହର ହର ମହାଦେବ ଧ୍ୱନିରେ ପରିବେଶ ମୁଖରିତ ହୋଇଯାଏ କେଶରିଆ ବସ୍ତ୍ର ପିନ୍ଧିଥିବା ଉମ ଭକ୍ତମାନେ କାନ୍ଧରେ କାଉଡି ବୋହି ଦୀର୍ଘ ଦୂରତା ଚାଲି ଶିବ ମନ୍ଦିରକୁ ଯାଆନ୍ତି ତୀବ୍ର ଖରା ବ କିମ୍ବା କ୍ଳାନ୍ତି ସେମାନଙ୍କ ଭକ୍ତିକୁ ଅଟକାଇ ପାରେନି ବୋଲବମ୍ ଯାତ୍ରାରେ ପ୍ରତ୍ୟେକ ପଦକ୍ଷେପରେ ଶିବଙ୍କ ପ୍ରତି ଅଗାଧ ଶ୍ରଦ୍ଧା ଆ ଲୁଚାଇ ରହିଥାଏ ଆ ତାପରେ ହଉଛି କଣ ନା ଭକ୍ତମାନେ। ପବିତ୍ର ଜଳ ସଂଗ୍ରହ କରି ଶିବଲିଙ୍ଗରେ ଅର୍ପଣ କରନ୍ତି ଏବଂ ସୁଖ ଶାନ୍ତି ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି ଏହା ଯାତ୍ରା କେବଳ ଏହି ଯାତ୍ରା କେବଳ ଧାର୍ମିକ ଆଚାର ନୁହେଁ ଏହା ମଣିଷକୁ ଧୈର୍ଯ୍ୟ ନିୟମିତତା ଓ ପରୋପ୍ରକାର ଶିକ୍ଷା। ଦେଇଥାଏ ଯାହା ସମୟରେ ଅନେକ ସ୍ଥାନରେ ସେବା ଶିବିର ଖୋଲାଯାଏ ସେଠାରେ ଭକ୍ତ ମାନଙ୍କୁ ପାଣି ଖାଦ୍ୟ ଓ ବିଶ୍ରାମର ବ୍ୟବସ୍ଥା କରାଯାଏ ଏହା ଆମ ସମାଜରେ ସହଯୋଗ ଓ ମାନବତାର ଭାବନାକୁ ପ୍ରକାଶ କରେ। ସେଥିପାଇଁ ତ ବୋଲବମ କେବଳ ଏକ ପର୍ବ ନୁହେଁ ଏହା ଭକ୍ତି ଏକତା ଓ ଆଧ୍ୟାତ୍ମିକତା ଶକ୍ତିର ଏକ ଅନ୍ୟାନ୍ୟ ଉତ୍ସବ ଯେତେବେଳେ ଲକ୍ଷ ଲକ୍ଷ ଭକ୍ତ ଏକସ୍ଵରରେ ବୋଲବମ ଧ୍ୱନି ନିଅନ୍ତି ସେତେବେଳେ ସମଗ୍ର ପରିବେଶ ଭକ୍ତି ରସରେ ଭରିଯାଏ। ଆଉ ମୁଁ ମଧ୍ୟ ଠାକୁରଙ୍କୁ ବହୁତ ଭକ୍ତି କରେ ମୁଁ ମଧ୍ୟ ପ୍ରତ୍ୟେକ ବର୍ଷ ଯାଏ ଏ ବର୍ଷ ବି ଯିବି ଆଉ-ଉ-ଉ ତୁ କିଛି କହ।
ମୁଁ ବି ବହୁତ ଭକ୍ତି କରେ ମୁଁ କେବେ ଯାଇନି କିନ୍ତୁ ବହୁତ ଶୁଣିଛି ତୁ ବି ବହୁତ ମତେ କହିିଲୁଣି ଯେହେତୁ ତୁ ଯାଉଛୁ ପ୍ରତିବର୍ଷ। ମୁଁ ଭାବୁଛି ଏ ବର୍ଷଠୁ ଆରମ୍ଭ। କରିବି ବୋଲି। ସାଙ୍ଗ ବ୍ରତର ନିୟମ କଣ କେମିତି ସବୁ ତୁ ଯଦି ଟିକେ ମତେ କୁହନ୍ତୁ। ତାହେଲେ ବହୁତ ଭଲ ହୁଅନ୍ତା। ମୁଁ ବି ଟିକେ ପାଳନ କରନ୍ତି କିପରି ଭାବରେ କରନ୍ତି। କେମିତି କଣ କରନ୍ତି ସବୁ ଟିକେ ମତେ ଯି ବୁଝେଇ କୁହନ୍ତ। ତାହେଲେ ବହୁତ ଭଲ ହୁଅନ୍ତା।
ବ୍ରତର ନିୟମ ହଉଛି କି ଏହା କି ସେଇ ଶ୍ରାବଣ ମାସ ସାରା ଆାମିଷ ଛାଡିବୁ। ବିନା ନିରାମିଷ ଖାଦ୍ୟ ଖାଇବୁ। ଆଉ କଣ ନା ଭଗବାନ ଶିବଙ୍କୁ ପ୍ରାର୍ଥନା କରିବୁ। ଆଉ ସେଇ ମାସର ପ୍ରତ୍ୟେକ ସୋମବାର ଦିନ। ପ୍ରତ୍ୟେକ ସୋମବାର ଦିନ ମାନେ ଶିବ ମନ୍ଦିର କ ଯିବୁ। ଆଉ ସେଇ ସୋମବାର ଦିନ ଅରୁଆ ଖାଇବୁ। କିଛି ଉଷୁନା ଜିନିଷ ଖାଇବୁ ନାହିଁ ।ପିଆଜ ରସୁଣ ଏସବୁ ଜିନିଷ ଖାଇବୁ ନାହିଁ। ମାସ ସାରା ବହୁତ ଭକ୍ତିର ସହିତ ଠାକୁରଙ୍କୁ ପୂଜାକରିବୁ। ଆଉ ହଉଛି କଣ ନା ବୋଲବମ ଯାତ୍ରାର ଆଉ ଏକ ବିଶେଷତା ହେଉଛି। ଭକ୍ତ ମାନଙ୍କର ନିଷ୍ଠା ଓ ତ୍ୟାଗ ଶ୍ରାବଣ ମାସରେ ଅନେକ ଭକ୍ତ ନିରାମଶ ଭୋଜନ କରନ୍ତି। ଶୁଦ୍ଧ ଆଚରଣ ପାଳନ କରନ୍ତି। ଏବଂ ଶିବଙ୍କ ନାମରେ ସ୍ମରଣରେ ରଖନ୍ତି। ଯାତ୍ରା ସମୟରେ ସେମାନେ ଏକା ପରକୁ ସହଯୋଗ କରନ୍ତି। ଯାହା ଭାଇଚାରା ଓ ଏକାତର ଏକତାର ଭାବନାକୁ ମଜବୁତ କରେ।ଅନେକ ସ୍ଥାନରେ ବୋଲ ବମ୍ ଯାତ୍ରୀ ମାନଙ୍କ ପାଇଁ ସ୍ଵେଚ୍ଛାସେବୀ ମାନେ ପାଣି ଖାଦ୍ୟ ଏବଂ ବିଶ୍ରାମର ବ୍ୟବ କରନ୍ତି ଏହା ସେ ଏହା ସେବା ଓ ମାନବିକତାରେ ଏକ ସୁନ୍ଦର ଉଦାହରଣ। ବୋଲବମ ଆମକୁ ଶିଖାଏ ଯେ ଦୃଢ ବିଶ୍ଵାସ ପରିଶ୍ରମ ଓ ଭକ୍ତି ଦ୍ଵାରା କଠିନ ପଥ ମଧ୍ୟ ସହଜ ହୋଇପାରେ। ଏହା କାରଣରୁ ବୋଲବମ ଯାତ୍ରା ଲକ୍ଷ ଲକ୍ଷ ଶିବ ଭକ୍ତଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଓ ସ୍ମରଣୀୟ ଅନୁଭୂତି ଅଟେ। ଆଉ ମୁଁ ବି ଆଶା କରୁଛି। ଅ ତୁ ନିଶ୍ଚିନ୍ତ ଏଇ ବର୍ଷ ଭଲ ଭାବରେ ଭଗବାନଙ୍କର ତୁ ପୂଜା ଅର୍ଚ୍ଚନା କରିପାରିବୁ। ଏବଂ ମାନସିକ କରି ତୋର ମନସ୍କାମନା ପୂର୍ଣ କରିପାରିବୁ। ଏତିକି ଆଶା ମୋର ତୋ ଉପରେ ଅଛି। ଆଉ ବାକି ତୁ ଯହା କହୁଛୁ କହ ଆଉ କଣ।
ହଁ ମୁଁ ବି ତ ସେ ଭାବୁଛି। ଏଦି ଥର ଭଗବାନଙ୍କ ଦୟା ହବ ମୁଁ ବି ନିଶ୍ଚୟ ଯିବି। ଆଉ ତୋଠୁ ଏତେ କଥା ଶୁଣିକି ମତେ ବହୁତ ଭଲ ଲାଗିଲା। ଯାହା ହଉ ତୁ କରୁଛୁ ସେଇଟା ବି ଶୁଣିକି ବହୁତ ଖୁସି ଲାଗିଲା।
ଆଉ ଏମିତି ଭଗବାନଙ୍କ ଭକ୍ତିରେ ତୁ ସବୁବେଳେ ଲୀନ ହେଇଯା। ସବୁବେଳେ ତାଙ୍କ ପୂଜା ଅର୍ଚ୍ଚନା କର ତା ମନସ୍କାମନା ସବୁ ପୂର୍ଣ୍ଣ ହଉ।
ହଁ ଆଉ ଇଏ ତ କଥା ଆଉ ମୁଁ ଏକୁଟିଆ ବୋଲି ନୁହଁ। ଆମ ସାହିର ପ୍ରତ୍ୟେକ ଝିଅ ପୁଅ ଆମେ ସମସ୍ତେ ସାଙ୍ଗ ହେଇକି ଯାଉ। ପ୍ରତିବର୍ଷ ବୋଲବମ ଯାଉ ପ୍ରତିବର୍ଷ କିଛି ଅଲଗା ଅଲଗା ସ୍ଥାନକୁ ଆମେ ବୋଲବମ ଯାଉ। ଖାଲି ପାଦରେ ଚାଲିକି ଆଉ ଠାକୁରଙ୍କୁ ଦର୍ଶନ କରା କଲି କରିସାରିବା ପରେ ଆମେ ମାନେ ଖାଦ୍ୟ ଖାଉ ତା ପୂର୍ବରୁ ଆମେ ଖାଦ୍ୟ ଖାଇବୁନି। ଆଉ ବହୁତ ଦୂରକୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯାଉ।ଆଉ ଆମେ ସମସ୍ତଙ୍କର ବି ମନସକାମନା ପୂର୍ଣ ହୁଏ।ଆଉ ଆଜି ମୋ ମନସ୍କାମନା ପୂର୍ଣ୍ଣ ହବ। ଆଉ ଠାକୁରଙ୍କ ତାଙ୍କର ଏତିକି ପ୍ରାର୍ଥନା କରିବି। ତୁ ବି ମଧ୍ୟ ଅ ଠାକୁରଙ୍କୁ ଭକ୍ତି କରିକି। ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିକି ବୋଲବମ ଯାଇକି ତୋ ମନସ୍କାମନା ପୂର୍ଣ୍ଣ କର।
ନିଶ୍ଚା
ଆଉ କଣ କହ।
ହଁ କଣ ମୁଁ ତ ସେଇଟା ତ ଜାଣିବି ବୋଲି ତ ଜାଣିବି ମୁଁ ଭାବୁଥିଲି ଗୋଟେ ପଚାରି ଆଉ
ହଁ ମୁଁ ଭାବୁଛି ତୁ ଏଥରକ ଯଦି ଆମ ଗାଁକୁ ଆସନ୍ତୁ। ଆମ ମାନଙ୍କ ତ ତୁ ବି ଯାଆନ୍ତୁ।ସାଙ୍ଗ ହେଇକି ତୁ ଆଉ ଏକୁଟିଆ କାହିଁକି ଯିବୁ। ହଁ ଆମ ମାନଙ୍କୁ ସହିତ ଗଲେ ତତେ ବି ଖୁସି ଲାଗନ୍ତା। ମତେ ବି ବହୁତ ଖୁସି ଲାଗନ୍ତା। ଆମ ସାଙ୍ଗ ହେଇକି ଯାଆନ୍ତେ। ଠାକୁରଙ୍କ ମନ୍ଦିର କୁ ଯାଆନ୍ତେ।ପୂଜା ଅର୍ଚ୍ଚନା କରନ୍ତେ। ବହୁତ ମାନସିକ କରନ୍ତେ। ନା କଣ କହୁଚୁ।
ନିଶ୍ଚୟ ଚେଷ୍ଟା କରିବି ଏଥର ଯିବା ପାଇଁ।
ହଁ ଆସିବୁ ଆଉ ଭୁଲିବୁନି। ତମ ଘରେ ବି ସେ କଥା ଜଣେଇ ଦେ ଯିବି ଯେ ମୋ ସାଙ୍ଗ ସହିତ ମୁଁ ବୋଲବମ୍ ଯିବି ବୋଲି ଆଉ ଢାଳ ଦିଟା ଆଣିଥିବୁ ପାଣି ନ ନବା ପାଇଁ ବହୁତ ଭୋଗ ରାଗ ଜିନିଷ ପତ୍ର ସବୁ ଆଣିଥିବୁ ହେଲା। ମୋ ଜିନିଷ ତୁ ନେଇକି ଆସିଥିବୁ ଆଉ।
ଆଛା
ହଉ ସାଙ୍ଗ ଏବେ ମୁଁ ରଖୁଛି। ଆଉ ପରେ କେତେବେଳେ ଫୋନ କରିବି ଆଉ।
ହଁ।
ହଉ।